ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ଶୁଦ୍ ଶୁଭ ସନ୍ଧ୍ୟା। କିଛି ନାହିଁ ବସିଛି ଆପଣ କଣ କରୁଛନ୍ତି।
ଏଇ ଛାତ କୁ ଭ୍ରମଣ କରିବା ନିମନ୍ତେ ଆସିଥିଲୁ ଆଉ।
ଅ ହ ଆପଣଙ୍କ ପା କି ପ୍ରକ୍ଳପ ଥିଲା ଆପଣ ମୋତେ ପଚାରୁ ଥିଲେ।
ଆଜ୍ଞା ଏଇ ଗ୍ରହ ନକ୍ଷତ୍ର ବିଷୟରେ କିଛି ପଚାରିବାକୁ ଫୋନ କରିଥିଲି।
ଗ୍ରହ ନକ୍ଷେତ୍ର ବିଷୟରେ ନା।
ଆଜ୍ଞା ସୌର ଜଗତ ବିଷୟରେ।
ଆଜ୍ଞା ଆଜ୍ଞା ମୁଁ ବୁଝିପାଇଲି ସୌର ଜଗତ ବିଷୟରେ ତ ମତେ ଜାଣିଛନ୍ ନ୍ତି ସୌର ଜଗତ କଣ ଜାଣିଛନ୍ତି ସୌର ଜଗତ ହଉଛି ଏ ଆଠଟି ଗ୍ରହକୁ ନେଇକି ମତ୍ ମତ୍ ଲବ ମାନେ ସୁୁଜ୍ ଜ୍ୟ ଏବଂ ଏହାର ଅନ୍ତର୍ଗତରେ ଥିବା ଆଠଟି ଗ୍ରହ ନକ୍ଷତ୍ର ଗ୍ରହ ପୁଞ୍ଜଇଁ ଇତ୍ୟାଦି କୁ ନେଇକି ନେଇକି ସୁଯ ସୌର ଜଗତ ଗଠିତ।
ଆଜ୍ଞା।
ତାର ଆଠଟି ଗ୍ରହ ଯଥା ବୁଧ ଶୁକ୍ର। ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ। ଓ ନେପଚୁନ ସୂର୍ଯ୍ୟକୁ ଅଣ୍ଡା କାର ପଛେ ପରିକ୍ରମ କରନ୍ତି ମାନେ ତାଙ୍କ ଚାରିପଟେ ବୁଲନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଚାରୋ ଟି ଗ୍ରହ ଅଛନ୍ତି ଆମର ବୁଦ୍ଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ଆଜ୍ଞା।
ଆଜ୍ଞା ସେଗୁ-ସେଗୁଡିକ ହଉଚନ୍ତି ସୂର୍ଯ୍ୟର ଅତି ନିକଟତମରେ ଘୁର
ଆଜ୍ଞା ଆଜ୍ଞା ଆଉ ଆଉ ଚାରୋଟି ଦରତମ।
ଆଉ ଚାରୋଟି ଯୋଉ ସେ ଟିକେ ଟିକେ ଟିକେ ସୂର୍ଯ୍ୟଙ୍କ ଠାରୁ ଟିକେ ଦୂରରେ ଭ୍ରମଣ କରନ୍ତି। ଯଥା ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍। ବୁଝିପାଇଲେ ସେଗୁଡି କ ହଉଛି ବରଫ ଗ୍ରହ ଭାବେ ପରିଚିତ ବୁଝିପାରିଲେ। ନା ଆଉ କିଛି ଆଉ କିଛି ଉ ଅଛି କି କିଛି କଇପାରିବେ। ଗ୍ରହ ଗ୍ରହ ହେଉଛି ଯେଉଁ ଆର୍କଷୀୟ ପିଣ୍ଡ ସୂର୍ଯ୍ୟଙ୍କ ଚାରିପଟେ ନିର୍ଦ୍ଦିଷ୍ଟ କକ୍ଷରେ ଘୁରିଥାଏ। ତାହାକୁ ଆମେ ଗ୍ର-ଗ୍ରହ କଇଥାନ୍ତି ମାନେ ମାନେ ସୂର୍ଯ୍ୟଙ୍କ ଚାରି ପଟରେ ଗୋଟିଏ କକ୍ଷରେ ଯିଏ ଘୁରିଥାନ୍ତି ତାହାଙ୍କୁ ଆମେ ଗ୍ରହ କହିଥାନ୍ତି ବୁଝିପାଇଲେ ଆଜ୍ଞା ଆଜ୍ଞା ଆଉ କିଛି ପଚାରିବାର ଅଛି।
ଆଉ ନବଗ୍ରହ ଗୁରିକ କଣ କଣ ସବୁ?
ନବଗ୍ରହ ହଉଚି ବୈଦେଖି କ ଜ୍ୟୋତିଷ୍ୟ ଅନୁଯାୟୀ ନଅଟି ନବଗ୍ରହ ଆମର ଅଛି ବୁଝିପାଇଲେ ସେ ଗୁଡିକ ହଉଚି ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ ଗୁର ଗୁୁରକୁ ଆମେ ବୃହସ୍ପତି ବି କୁହନ୍ତୁ କୁହନ୍ତି ଆପଣ ଏଇଟା ଜାଣିଛନ୍ତି ନା ଜାଣିନାହା ତି ଆଜ୍ଞା ହୋକେ ସୁ ସୁ ରୁଅ ଟିକେ ରୁଅନ୍ତୁ ଟିକେ ରୁଅନ୍ତୁ। ଟିକେ ରୁହନ୍ତୁ ମୁଁ ଆଉ କହିନି ଟିକେ ରୁଅନ୍ତୁ। ତାପରେ ହଉଚି ଶୁକ୍ର, ଶନି, ରାହୁ ଓ କେତୁ। ଏଗୁଡିକ ହଉଚି ମଣିଷଙ୍କର ଜୀବନ ଓ ଭାଗ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାନ୍ତି ମାନେ ମଣିଷ କଣ କରିବ କି କଣ ନାଇଁ କରିବ ଏଇ ସବୁ ସେ ମାନେ ବି ଚାର କରିଥାନ୍ତି ବୁଝିପାଇଲେ ଆଜ୍ଞା।
ଅ ଯୋଉ ଏଇଟା ଆମ ଏବେକା ଅ ଏବେକା କଥା କଉଚନ୍ତି ନା ପୂର୍ବ ପୁରୁଷରୁ ଏଟା ଚାଲି ଆସିଛି?
ଏଟା ପୂର୍ବ ପୁରୁଷରୁ ଚାଲି ଆସିଅଛି ଏବେକା କଥା ନୁହଁ ଏଟା ଏବେ ବି ଚାଲି ଅଛି ପୂର୍ବ ପୁରୁଷ ବି ଚାଲି ଆସିଅଛି।
ଆ ଚାଲି ଆସିଅଛି ଆଜ୍ଞା। ଆଉ ଶରୀର ଉପରେ କିଛି ପ୍ରଭାବ ପକାଏ ବୋଧେ।
ହଁ ସେଟା ଗୋଟେ ଅଛି ଶୁଣନ୍ତୁ ପ୍ର-ପ୍ରତ୍ୟେକ ଗ୍ରହ ଶରୀରର ବିଭିନ୍ନ ଅଙ୍ଗ ଯଥା ଉପରେ ପ୍ରଭାବ ପକେଇଥାଏ ବୁଝିପାଇଲେ ଯେମିତି କି ମସ୍ତିକ ମସ୍ତିଷ୍କ ଉପରେ ସୂର୍ଯ୍ୟଙ୍କର ବୁଝିପାଇଲେ? ସୂର୍ଯ୍ୟଙ୍କର ପ୍ରଭାବ ପଡିଥାଏ ହୃ-ହୃଦୟ ଉପରେ ଚ ଚନ୍ଦ୍ର ଆଉ ରକ୍ତରେ ମଙ୍ଗଳ ଗ୍ରହ ଟା ଆ ପ୍ରଭାବ ପକେଇଥାନ୍ତି ଆଦି ନିୟନ୍ତ୍ରଣ କରିଥାନ୍ତି ବୋଲି ଆମେ ବିଶ୍ଵାସ କରିଥାଉ। ମାନେ ଆମେ ଆଗରୁ ଏଇଟା ଏଇ କଥା ଟିକୁ ଆମେ ଆଗରୁ ବିଶ୍ଵାସ କରୁଛେ।
ଆଜ୍ଞା କରୁଛୁ ଆଜ୍ଞା ବୁଝିପାରିଲି।
ଆଜ୍ଞା ଆଉ କିଛି କଣ ପଚାରି ପାରିବେ?
ନ-ନକ୍ଷତ୍ର ସମ୍ବନ୍ଧରେ ମୁଖ୍ୟ ପଏଣ୍ଟ ଗୁରା କଣ କଣ ଆମର ରହିଛି?
ରୁହନ୍ତୁ ମୁଁ କହୁଚି ନକ୍ଷତ୍ର କଣ ମୁଁ ତମକୁ ଆପଣଙ୍କୁ ବୁଝେଇ ବି କଣ ବୁଝିପାଇଲେ?
ଆଜ୍ଞା।
ନକ୍ଷତ୍ର ହଉଚି ଆକାଶରେ ଥିବା ତାରକା ମାନଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ସମଷ୍ଟି କୁ ନକ୍ଷତ୍ର କୁହାଯାଏ। ମାନେ ନାକ ନକ୍ଷତ୍ର ମାନେ ତାରା ଗୁଡିକ କେତେ ଗୁଡିଏ ଅଛନ୍ତି। ତାଙ୍କ ଗୋଟେ ଗୋଷ୍ଠୀ କି ସମଷ୍ଟିକୁ
ଆମେ ଆପଣଙ୍କ କହିବା ଅନୁସାରେ ତାରା ମାନେ ହଉଛନ୍ତି ନକ୍ଷତ୍ର।
ଆଜ୍ଞା।
ଆଜ୍ଞା।
ତାହେଲେ ତାରା ମାନଙ୍କୁ ଏକାଠି କରିକି ମାନେ ଗୋଟେ ଗୋଷ୍ଠୀ ହଉ କି ସମଷ୍ଟି ହଉ ରୁହନ୍ତୁ ମୁଁ କହିବିିନି କି।
ଆଜ୍ଞା। କହୁ କୁହନ୍ତୁ କୁହନ୍ତୁ?
ଏ ଗୋଟେ ଗୋଷ୍ଠୀ ହଉ କି ସମଷ୍ଟି ହଉ ତାଙ୍କୁ ନେଇକି ସେଇଟାକୁ କୁହାଯାଏ ନକ୍ଷତ୍ର। ବୁଝିପାରିଲେ? ତାପରେ ଆପଣ ଯୋଉ ପଚାରିଲେ ନକ୍ଷତ୍ର କେତୋଟି ଅଛନ୍ତି? ଆକାଶରେ ଥିବା ତାରକା ଆକାଶର ଜ୍ୟୋତିଷ ଜ୍ୟୋତିଷର ଶାସ୍ତ୍ରରେ ମୋଟ ଛବିଶଟି ନକ୍ଷତ୍ର ରହିଛି ବୁଝିପାରିଲେ।
ନାଇଁ ମୁଁ ଶୁଣିଥିଲି ସତେଇଶ ଟି ସତେଇଶ ଟି।
ହଁ ହଁ ସତେଇଶଟି ରହିଛନ୍ତି।
ଆପଣ ଭୁଲ କହିଦଉଛନ୍ତି ଆଉ।
ଆଜ୍ଞା ଆଜ୍ଞା ସ ସ ଏ ଟିକେ ଦୟାକରି କ୍ଷମା କରିଦେବେ ଭୁଲରେ କହିଦେଲି ମୁଖ୍ୟତି ହଉଛନ୍ତି ଚାରିଜଣ ସେ ହେଉଛନ୍ତି ଅଶ୍ୱିନୀ ଭରଣୀ, କାର୍ତ୍ତିକା, ରୋହିଣୀ। ଆଜ୍ଞା। ଏଇ ଚାରି ଜଣ ହଉଛନ୍ତି ସେ ପୁରା ବହୁତ ଉଁ ମୂଲ୍ୟାଙ୍କ ନକ୍ଷତ୍ର ଗୁଡା ବୁଝିପାରିଲେ?
ଆହୁରି ଇତ୍ୟାଦି ଇତ୍ୟାଦି ଅଛନ୍ତି ଆଉ।
ହଁ ଆହୁରି ବହୁତ କିଛି ଅଛନ୍ତି। ସତେଇଶି ରୁ ଚାରି ପଳେଇଲେ କେତେ ଅଛି? ରୁହ ରୁହ କହୁଛି ସତେଇଶି ରୁ ଚାରି ପଳେଇଲେ କେତେ ତେଇଶି। ଆଉ ତେଇଶଟି ନ ନକ୍ଷତ୍ର ଆହୁରି ଅଛନ୍ତି ବୁଝିପାରିଲେ? ଆଜ୍ଞା ତାହେଲେ ଜନ୍ମର ନକ୍ଷତ୍ର ଗୁଡା କଣ କହିବେ? ଆଜ୍ଞା।
ଏଇ ଯୋଉ ନକ୍ଷତ୍ରର ଜନ୍ମ ସବୁ କେମିତି କେମିତି ହୁଏ?
ଆଜ୍ଞା ଆଜ୍ଞା। ରୁହନ୍ତୁ କହୁଛି ମଣିଷର ଜନ୍ମ ସମୟରେ ଚନ୍ଦ୍ର ଯେଉ ନକ୍ଷତ୍ରରେ ଆବାସ୍ଥାନ କରନ୍ତି ତାହାକୁ ତାହାର ତାଙ୍କର ଜନ୍ମ ନକ୍ଷତ୍ର କୁହାଯାଏ। ମାନେ ଧରକ ଏମିତି ମୋ ଜନ୍ମ ତିଥିରେ ନକ୍ଷତ୍ର ଅଛି ଧର କହିବ ଏପଡେ ଥାନ୍ତୁ କି ସେପଡେ ଥାନ୍ତୁ ଯୋଉ ପଟେ ଥିଲେ ବି ସେଇଟାକୁ
ହୁଁ।
ସେଇଟାକୁ ସେମାନେ ଯୋଉମୋନେ ଯୋଉ ଲେଖନ୍ତି ଜାତକ ଲେଖନ୍ତି ସେମାନେ ଗଣିକି କଣ ସେ ଯୋଉ ତାରକା ମାନଙ୍କୁ ଗଣି ଗୁଣିକି ଜାତକ ଲେଖିଥାନ୍ତି। ବୁଝିପା
ଆ ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ କିଛି କଣ ପଚାରି ପାରିବେ?
ଆଉ ରାଶି ର ସଂଖ୍ୟା କେତେଟି କଣ କହୁନାହାନ୍ତି?
ଆଜ୍ଞା। ଆଉ ଥରେ କଣ କୁହନ୍ତୁ?
ରାଶିର ରାଶିର ସଂଖ୍ୟା ରାଶିର
କହୁଛି ଆକାଶମଣ୍ଡଳ କୁ ବାରଟି ଭାଗରେ ବିଭକ୍ତ କରାଯାଇଛି ଯାହାକୁ ରାଶି କୁହାଯାଏ। ବୁଝିପାରିଲେ ଆକାଶକୁ ବାର ଖଣ୍ଡରେ ବିଭକ୍ତ କରାହେଇଛି।
ଆଜ୍ଞା।
ବୁଝିପାରିଲେ ତାକୁ ରାଶି କୁହାଯାଏ।
ଆଜ୍ଞା।
ବୁଝିପାରିଲେ। ହଁ
ହଉ ଆମ ରାଶି ଗୁଡିକର ନାମ ଗୁରା କହିଥାନ୍ତୁ। ବାରଟା ଯୋଉ ରାଶି ଅଛି।
ହଁ ରାଶି ଗୁଡିକ ନାମ ହଉଛି ମେଷ ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା ତୁଳା, ବିଛା, ଧନୁ, ମକର କୁମ୍ଭ ଏବଂ ମୀନ ପ୍ରତ୍ୟେକ ରାଶି ନିର୍ଦ୍ଦିଷ୍ଟ କିଛି ନା କିଛି ନକ୍ଷତ୍ରକୁ ନେଇକି ଗ ମାନେ ସବୁରୁ ସବୁ ରାଶି କିଛି ନା କିଛି ନକ୍ଷତ୍ରଙ୍କୁ ନେଇକି ଗଠିତ ହେଇଛନ୍ତି ବୁଝିପାରିଲେ।
ଆଜ୍ଞା
ଆପଣଙ୍କର କେଉଁ ରାଶି ଟିକେ ମତେ ଟିକେ କହିପାରିବେ।
ମୋର କନ୍ୟା।
କନ୍ୟା ଏତେ ବହୁତ ଭଲ ରାଶି। କନ୍ୟା ବହୁତ ଭଲରାଶି ମୁଁ ଶୁଣିବାକୁ ବି ପାଇଛି ବହୁତ ଭଲ ଏଇ ଏଇ ବର୍ଷ ଅଛି ତାଙ୍କର ତାଙ୍କ ଜୀବନରେ ମୋର କୁମ୍ଭ ମୋର ଏଇନା ବହୁତ ଖରାପ ଚାଲିଛି।
ଆଜ୍ଞା ଆପଣ ବୋଧେ ରାଶି ଉପରେ ବହୁତ ପଢାପଢି କରିଛନ୍ତି।
ଆଜ୍ଞା ଆଜ୍ଞା ମୁଁ ବହୁତ ରାଶି ଉପରେ ବହୁତ ମାନେ ମୋର ଜ୍ଞାନ ଅଛି ସେତେ। ନାଇ ଆପଣ ଠିକ କହୁଛନ୍ତି ମୁଁ କଥାଟାକୁ ବି ଆପଣ ଠିକ ସେ ବୁଝି ପାଇଲେ ମୁଁ ରାଶି ବିଷୟରେ ଟିକେ ବୁଝାବୁଝି କରେ ଯଦି ଆପଣଙ୍କର କାହାର ରାଶି ବିଷୟରେ କିଛି ଜାଣି ବସିବ ତ ମତେ କହିପାରିବେ ମୁଁ କହିଦେଇ ପାରିବି ଆଜ୍ଞା ଯଦି କିଛି ଦ ଦରକାର ପଡେ ତ ମତେ କହିପାରିବେ ମୁଁ ଆପଣଙ୍କୁ ସବୁ ବିଷୟରେ ଜଣେଇ ବିି ପାରିବି।
ଆଜ୍ଞା ଆଉ ଏବେ ଆମେ ଯୋଉ ହୁଁଉ କଣ କହୁଥିଲି କହିଲେ ଏ ଯୋଉ ରାଶି ଫାସି କଣ ସତରେ ଥାଏ?
ଆଜ୍ଞା ରାଶି ଫାଶି ସତରେ ଥାଏ। ଏଇଟା ଆମର ପୂର୍ବପୁରୁଷ ନୁହେଁ ଏଟା ପୁରା ଆମ ଇଏରେ ଅଛି ମାନେ ବହୁତ ଆଗରୁ ରାଶି ଗୁଡା ଅଛି।
ଏଇ ଯୋଉ କହି ତାନ୍ତେ ଏ ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଛି ନା ପୃଥିବୀ ଚାରିପଟେ ସୂର୍ଯ୍ୟ ବୁଲୁଛି?
ସୂର୍ଯ୍ୟ ଚାଲିବ ଚାରିପଟେ ପୃଥିବୀ ବୁଲୁଚି। ନା ନା ପୃଥିବୀ ଚାରିପଟେ ସୂର୍ଯ୍ୟ ବୁଲୁଛି। ବୁଝିପାଇଲେ।
ଆପଣ ଭୁଲ କହିଲେ।
ଆଉ ତାହେଲେ ଆପଣ କଣ ଜାଣିଛନ୍ତି କୁହନ୍ତୁ।
ସୂର୍ଯ୍ୟ ସ୍ଥିର ନୁହନ୍ତି କିନ୍ତୁ ସୂର୍ଯ୍ୟ ଚାରିପଟେ ପୃଥିବୀ ବୁଲୁଛନ୍ତି ଆପଣ କହିଲେ
ଆ ସେ ମୁଁ ମୁଁ ଫାଷ୍ଟ କଣ କହିଥିଲି ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରୁଛନ୍ତି।
ଆପଣ ପ୍ରଥମେ ସେଆ କହିଲେ ଯେ ସେ ତାର ହ ମିନ ମାନେ ଟା ମୁ ବୁଝିପାରିଲନି କ୍ଷମା କରିବେ।
ହଁ ହଁ କ୍ଷମା କରିଦେଲି। ଆଉ ଆପଣ କଣ ଖାଦ୍ୟ ଖାଇଛନ୍ତି?
ଆମେ ଏଇ ଯାଇଥିଲୁ ଛକଆଡେ ଚାଉମିିନ ଆଉ ମୋମୋ ଖାଇକି ଆଇଥିଲୁ।
ଓହୋ ଆଉ ଆପଣଙ୍କ ଦେହ କିପରି ଅଛି ସ୍ଵାସ୍ଥ୍ୟ ଭଲ ଅଛି ନା?
ଆଜ୍ଞା ମୋ ସ୍ୱାସ୍ଥ୍ୟ ପୁରା ଠିକ୍ ଠାକ୍। ଆପଣ?
ହଁ ମୋ ସ୍ଵାସ୍ଥ୍ୟ ବି ଠିକ୍ ଠାକ୍ ଅଛି କିନ୍ତୁ ଟିକେ ହୁଁ ଏବେ ଥଣ୍ଡା ହେଇଯାଇଛି ତ ଟିକେ କାଶ ଫାସ ହଉଚି।
ହୁଁ ହୁଁ।
ବୁଝିପାଇଲେ। ଆଉ କହିବାକୁ ଚାହୁଁଥିଲି କି ଆପଣଙ୍କୁ ମୋ କଥା ଗୁଡିକ କିପରି ଲାଗିଲା ମୁଁ ଏଇ ଯୋଉ ନ କ୍ଷେତ୍ରଧାରଙ୍କ ବିଷୟରେ।
ଆଜ୍ଞା ମତେ ଯଦି ଅଧିକ କିଛି ଜାଣିବାକୁ ହୁଏ ମୁଁ ଆପଣଙ୍କ ସହିତ ସମ୍ପର୍କ କରିବି।
ନାଇଁ ମୋ କଥା ଗୁଡିକ କୁ ଆପଣ ଙ୍କି କିପରି ଭାବରେ ନେଲେ ଭଲ ଲାଗିଲା ନା ଭଲ ଲାଗିଲାନି।
ହଁ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ଆପଣଙ୍କର କଣ୍ଠ ବୋହୁତୁ ପତଳା ସୁରିଲା
ଆଜ୍ଞା ଆଜ୍ଞା ମତେ ବି ଆପଣଙ୍କ ସହିତ କଥା ହେଇକି ବହୁତ୍ ଖୁସି ଲାଗିଲା କି ଆପଣ ବି ମୁଁ ମୁ ମୁଁ ବି ଯୋଉ ଜିନିଷ ଗୁଡିକ ଜାଣିନଥିଲି ବି ଆପଣ ମତେ ସେ ଜିନିଷ ଗୁଡିକ କଲେ। ମୁଁ ସେ ଗୁ ଜିନିଷ ଗୁଡା ଶୁଣିକି ମୁଁ ବହୁତ ଖୁସି ତ ବହୁତ ଆନନ୍ଦିତ। ହଁ ଆ ଆପଣଙ୍କୁ କେମିତି ଲାଗିଲା?
ଆପଣ ମତେ ଏତିକି ସମୟ ଦେଇଥିବାରୁ ଧନ୍ୟବାଦ।
ଆଜ୍ଞା।
ଆଜ୍ଞା।
ଆଜ୍ଞା ଆପଣଙ୍କ ଏପରି କିପରି ଲାଗୁଛି ଭଲ ଲାଗୁଛି ନା?
ହଁ ଆ ଆଜ୍ଞା ବୋହୁତ୍ ଭଲ ଲାଗୁଛି।
ମତେ ବି ଆପଣଙ୍କ ସହିତ କଥା ହେଇକି ବୋହୁତ୍ ଭଲ ଲାଗିଲା ବୋହୁତ୍ ବି କିଛି ଜାଣିବା ପଇଲା। ତ ଆପଣ ଯାଆନ୍ତୁ କଣ କରିବେ ମୁଁ ଯାଉଛି କିଛି କଣ କରିବି। ଆଜ୍ଞା ନମସ୍କାର ଶୁଭ ସନ୍ଧ୍ୟା।
ରହୁଛି।